ସ୍କାର ଭ କରୁଛନ୍ତି।
ହାଲୋ।
ନମସ୍କାର ବନ୍ଧୁ କଁ କରୁଛନ୍ତି?
ହଁ ବନ୍ଧୁ ନମସ୍କାର ଆପଣ କେମିତି?
ହଁ ମୁଁ ତ ଏଇଠି ବସିଛି ମୁଁ ଟିକେ ଫ୍ରି ଥିଲି ତ ଭାବିଲି କେତେ ଦିନ ହେଲା ଆପଣଙ୍କ ସହ କଥାବାର୍ତା ହୋଇନି ଆଜି ଟିକେ କ କଥା ହେଇ ଯାଇଥିଲେ ଭଲ ହେଇଥାନ୍ତା।
ଆଚ୍ଛା ଆଚ୍ଛା ମୁଁ ବି ତ ସେଇ ଫ୍ରି ଥିଲି ବସିଥିଲି ଆପଣ କଲ୍ କଲେ। ମୁଁ କହିଲି ଆମ ବନ୍ଧୁ ଜଣଙ୍କ କଲ୍ କଲେଣି କଥା ହେଇଯିବା ଆଉ।
ଓହୋ ଆପଣ କଣ ରଜରେ ଆଜି କୁଆଡେ ବୁଲିବାକୁ ଯାଇ ନାହାନ୍ତି କି?
କଁ ଖାଇଛନ୍ତି?
ନା ନା ଖାଇବା କଥା ନୁହେଁ ମୁଁ କହିଲି କି ଆପଣ ରଜରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି।
ନାଇଁ ମୁଁ କୁଆଡେ ଯାଇନି ବୁଲିବାକୁ।
ହଉ ରଜରେ ଟିକେ କୁଆଡେ ବୁଲାବୁଲି ଯାଇଥିଲା ଟିକେ ଭଲ କଥା ବର୍ଷା ବି ଆଜି ହେଇନଥିଲା। ବୁବୋଲି ଥିଲେ ଟିକେ ଭଲ ଲାଗିଥାନ୍ତା।
ଆଜ୍ଞା ଆଜ୍ଞା ମୁଁ ଆମର ସେ ବନ୍ଧୁ ଜଣକ ଆସି ପାରିଲେନି ତ।
ତେବେ ଆପଣ କୁଆଡେ ଯିବେ ଆଗକୁ ଯିବେ ରଜ ତ ଆଉରି ତିନି ଦିନ ପଡିଛି ତ ଆଣପ କୁଆଡେ ଯିବେ ନା କଣ ଯିବେନି କଣ ପ୍ଲାନିଂ କରି ଛନ୍ତି ନା ନାଇଁ।
ସେ ବନ୍ଧୁ ଙ୍କୁ ଆମର ପଇସା ଦେଲା ଆମେ କୁଆଡେ ଗୋଟେ ବୁଲିବାକୁ ଯିବୁ।
ଓହୋ ବନ୍ଧୁ ତ ଆପଣଙ୍କର ବୋଧ ହୁଏ ପନ୍ଦର ଦିନ ପରେ ଦେବେ।
ମତେ କାହିଁ ଲାଗୁନି ବନ୍ଧୁ ଆମକୁ ଦେବେ ବୋଲି ବନ୍ଧୁ ତାଙ୍କ ବାନ୍ଧବୀ ସହିତ ପୁରା। ବେସ୍ତ ଅଛନ୍ତି।
ଓହୋ ଆପଣ ତେବେ କଣ କୂହୁଛନ୍ତି କଣ ଆପଣ ଖାଇଛନ୍ତି ସନ୍ଧ୍ୟାରେ ନା ଖାଇ ନାହାନ୍ତି?
ନାଇଁ ମୁଁ ଖାଇନି।
ଆଉ ଆପଣ ରାତିରେ କଣ ରୋଷ୍ ନା ମୁଁ କିଛି ଖାଇନି ଆଜି ଯାଇକି ରାତିରେ ଯାହା ଖାଇବି।
ଓହୋ ଆପଣ ଗଲେ ଠିକ୍ ସେ ଗଲେ‌
ହଁ ହଁ ଠିକ୍ସେ ଗଲି କିନ୍ତୁ ଆସି ସାରିଲା ପରେ ଟିକେ ଅବସ୍ଥା ଖରାପ ହେଇଯାଇଛି ଆଉ।
ଓହୋ ଘରେ ତାହେଲେ କଣ ଗୋଟେ କହିଥିଲେ ଆପଣ।
କଣ କହିଲେ ଘରେ ନା ଘରେ କଣ କହିବେ ଘରେ ସେଇ କିଛି ନାହିଁ। କିନ୍ତୁ ଯାହା ଅବସ୍ଥା ମାନେ ପ୍ରଥମେ ମୁଁ କହିବାକୁ ଗଲେ ସଚେତନତା ଆମକୁ ଦିଆଯାଇଥିଲା ପରେ ବାପା ଆସିବା ପରେ ଯାହା ଆମର ନିର୍ଣ୍ଣୟ ନିଆଯିବ ଆଉ।
ଓହୋ ତାହେଲେ ବାପା ଆସିନାହାନ୍ତି।
ନା ଆସିନାହାନ୍ତି ସେ ଦୋକାନ ପାଖରେ ଅଛନ୍ତି ସେ ଆସିଲେ ଯାହା ନିର୍ଣ୍ଣୟ ନିଆଯିବ।
ଆଉ ଆଉ ଜଣେ ଆଉ ଜୁଣେ ବାପା।
ସିଏ ତ ତାଙ୍କ ବନ୍ଧୁଙ୍କ ସହିତ ଯାଇଛନ୍ତି।
କୁଆଡେ।
ତାଙ୍କ ବନ୍ଧୁଙ୍କ ସହିତ ଯାଇଛନ୍ତି କୁଆଡେ ମୁଁ ଜାଣିନାହିଁ ତାହା।
କଉ ବନ୍ଧୁ ମିିଲନ।
ନା ନା।
ଆଉ କଣ ସରଣି ଶରନ୍ୟା।
ଆଜ୍ଞା।
କୁଆଡେ ଗଲେ ତାଙ୍କ ସହିତ।
ସେ ଗଲେ ଚିଲିକା ପ୍ରାୟ ଏଗାରଶହ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ହୋଇଛି। ପୁରୀ ଖୋର୍ଦ୍ଧା ଜଙ୍ଗ ଗଞ୍ଜାମ ଜିଲ୍ଲାକୁ।
ଓହୋ ଆଉ ମହେନ୍ଦ୍ରଗିରି ବି ଭଲ ଜାଗାଟିଏ।
ହଁ ମହେନ୍ଦ୍ରଗିରି ତ ଖୁବ ଭଲ ଜାଗାଟିଏ ସେଠାକାରର ପର୍ବତ ଗୁଡିକ ଦେଖିବାକୁ ମଧ୍ୟ ବହୁତ ଆବୃତ।
ଆଚ୍ଛା ଆଚ୍ଛା ଆଉ ଆମର ଇଏ। ବିନ୍ଦୁସାଗର ବି ବହୁତ ଭଲ ଜିନିଷ।
ହଁ ବିନ୍ଦୁସାଗର ତ ଏଇ ରଜରେ ତ ସ କହିବାକୁ ଗଲେ ଝିଅ ପିଲା ମାନଙ୍କର ଫଟୋ ଉଠେଇିବା ପାଇଁ ପୁରା ଗନ୍ତା ଘର।
ଆଉ ବିଭିନ୍ନ ପନିପରିବା ସହିତ ଡାଲି ପକେଇ ଡାଲମା ପ୍ରସ୍ତୁତ ଏହାକୁ ପୃଷ୍ଟିକର ଖାଦ୍ୟ ଅଟେ।
ପୃଷ୍ଟିକର ଖାଦ୍ୟରୁ ମନେପଡ଼ିଲା ପୃଷ୍ଟି ମଧ୍ୟ ଆଜି ଆମ ସହିତ ଆସିଥିଲା।
ଆଜ୍ଞା ଆଜ୍ଞା ସରନ୍ୟା ସହିତ ସେ କୁଆଡେ ଗଲେ।
ସିଏ ଗଲେ ପଖାଳ ଦିବସ ପାଳନ କରିବା ପାଇଁ କାରଣ ମାର୍ଚ୍ଚ କୋଡ଼ିଏ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। ସାଧାରଣତଃ ଓଡିଆ ଲୋକମାନେ ସାଇ ସରନ୍ୟାକୁ ଖାଇବାକୁ ଭଲ ପାଆନ୍ତି।
ଓଡିଶାର ପ୍ରତିଟି ଘରେ ଲୋକପ୍ରିୟ ଖାଦ୍ୟ ପଖାଳ ଏହା ସହିତ ଶାଗ ଭଜା। ଆଳୁ ଭରତା ମାଛ ଖାଇବାକୁ ଲୋକେ ବହୁତ
ସେଥିପାଇଁ ତ ସେ ତାଙ୍କ ସହ ଯାଇଛନ୍ତି ପଖାଳ ଖାଇବା ପାଇଁ ତାହା ପୁଣି ରାତିରେ।
ଗ୍ୟାଲେରିଆ।
ବୋଧେହୁଏ।
ଆଚ୍ଛା। ପ୍ରଧାନମନ୍ତ୍ରୀ ଫସଲ ବ୍ୟ ବିମା ବୀମା ଯୋଜନା ପ୍ରା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଲେ ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ କ୍ଷତିପୂର୍ଣ୍ଣ ମି
କିନ୍ତୁ ଏଠାରେ ଚାଷୀମାନେ ଭିନ୍ନ ଭିନ୍ନ ଯନ୍ତ୍ରପାତି ଓ ଶବ ଶିଡ଼ି ପାଇଁ ଅନଲାଇନ୍ ଆବେଦନ କରିପାରୁଛନ୍ତି।
ପୁରୀ ଶ୍ରୀ ମନ୍ଦିରରେ ଛପନ ଭୋଗ ବିଶ୍ୱ ପ୍ର୍ରସିଦ୍ଧ ମାଟିଆଣ୍ଡିରେ ରନ୍ଧାାଯ ଯାଉଥିବା ଏହି ଅନ୍ନ ଡାଲମାରେ ଶ୍ରଦ୍ଧା ଅର୍ଥ ଅତୁଳନୀୟ ଅଟେ।
ଅ ତୁଳନ ଡାଲମା ଆଗରେ ଆପଣ କେବେ କେଦାର ଗୋର ଡାଲମା ଖାଇଛନ୍ତି।
କେଦାରୁ ଗୋଉରି ତାକୁ ଡାମା କୁହେନି ତାକୁ କୁହାଯାଏ ଆମର ଅନନନ୍ଦବା ଦୁବଡା।
ମୁଁ ନା ନା ମୁଁ ସେ କଥା କହୁନାହିଁ ମୁଁ ଅନନ୍ତ ବାସୁଦେବର ଡାଲି ଏବଂ କେଦାରଗୌରୀ ମନ୍ଦିରର ଡାଲମା ବିଷୟରେ କହୁଛି ଯାହା କି ସମ୍ପୂର୍ଣ୍ଣ ଅଲଗା ଅଲଗା।
କେଦାର ଗୋରୀ ଡ଼ାଲମା ଆମର କେଦାର ଗୋରୀ କଉଠି କହିଲେ।
କେଦାରଗୌରି ଆପଣ ଓଲ୍ଟାଉନ ରହି ଆପଣ ଜାଣନାହାନ୍ତି ଛାଡ଼ନ୍ତୁ କଣ କହିବି ଅନନ୍ତ ବାସୁଦେବ ଠାରୁ ଟିକେ ଟିକେ ଦୂରରେ ଅ ଗୋଟେ କିଲୋମିଟରରୁ ପ୍ରାୟ ହେବ।
ମୁକ୍ତେଶ୍ୱର ପାର୍କ ପାଖରେ କି।
ହଁ ତାହାରି ପାଖରେ।
ଆଚ୍ଛା ମୁକ୍ତେଶ୍ୱର ପାର୍କରେ ତ ମୋର ବହୁତ ସାରା ଛାଡ ଓଡିଶାରେ ମୁଣ୍ଡପିଛା ଓଡିଶାରେ ମୁଣ୍ଡପିଛା ଆୟ ପ୍ରାୟେ ଏକ ଲକ୍ଷ ବାୟ ବୟାଅଶି ହଜାର। ପଚାଶଶହ ଅଚ ଅଠଚାଳିଶ ଟଙ୍କା ପହଞ୍ଚିଛି ଯାହା ପୂର୍ବବର୍ଷ ତୁଳନାରେ
ଛଅ ବୃଦ୍ଧି ପାଇଛି।
ଆପଣ ଜାଣିଛନ୍ତି କି ଛେନାପୋଡ଼କୁ ଓଡ଼ିଶାର ପନିର କେକ୍ କୁହାଯାଏ ବୋଲି।
ନାଇଁ ମୁଁ ଜାଣି ଅ ନାଇଁ ମୁଁ ଜାଣିନି। ମୁଖ୍ୟତଃ ଦୁଇଟି ଋତୁରେ ଚାଷ ହୁଏ ଖରିଫ ବର୍ଷା ଆ ବର୍ଷା ଦିନ ଧାନ ମକା କପା ରବି ଶୀତ ଦିନରେ ଡାଲି ତୈଳ ପନିପରିବା ବା ମିଳେ।
ଯଦି ଆପଣ ଜାଣିନାହାନ୍ତି ତେବେ ଶୁଣି ରଖନ୍ତୁ ଛେନା ଚିନି ଅଳେଇଚ ଅ ଏବଂ ଗୁଲମରି ଚ ମିିଶି ଏହାକୁ ପ୍ରସ୍ତୁତ କରାଯାଏ ଏହା ମୁଖ୍ୟତଃ ନୟାଗଡ଼ ଜିଲ୍ଲାର ଆରମ୍ଭ ହୋଇଥିଲା।
ନୟାଗଡ଼ ଜିଲ୍ଲାରେ ଆମର ଆଉ ଜଣେ ବନ୍ଧୁ ରହୁଥିଲେ।
ଆପଣଙ୍କର ନୟାଗଡ଼ରେ ରହୁଛନ୍ତି ମୋର ବ୍ରହ୍ମପୁରରେ ରହୁଛନ୍ତି।
ବ୍ରହ୍ମପୁରରୁ ମନେ ପଡ଼ିଲା ବ୍ରହ୍ମପୁରରେ। ସଖାଳଆ ଉଁ ଏ ଖାଦ୍ୟ ଖାଇବାକୁ ଭାରି ସ୍ଵାଦିଷ୍ଟ ଲାଗେ।
ହଁ ଏବଂ ତା ସହ ଉଁ ତାର ଯଉ ଆଚାର ଏବଂ ପାମ୍ପଡ଼ ମଧ୍ୟ।
ତା ଚଟଣୀ ବି ମତେ ବହୁତ ଭଲ ଲାଗେ।
ଏବଂ ଦହି ମଧ୍ୟ।
ଦହି ଉପରକୁ ଆପଣ ଯାଆନ୍ତୁ ନାହିଁ। ଏହାର ଅର୍ଥ ହେଉଛି ଆୟ ଖର୍ଚ୍ଚ ସଞ୍ଚୟ ନିବେଶକୁ ସମତୁଲ ଭାବରେ ଚାଳନା କରିବ।
ଦହି କଥା କହିଲେ ମୁଡ଼ ଅଫ୍ ହେଇଗଲା ଛାଡ଼ନ୍ତୁ ତେବେ ଚିଲିକାର ସବୁଠାରୁ ଅ ବଡ଼ ଆକର୍ଷଣୀୟ। ହେଉଛି ଏହାର ଅ ଆପାର ପ୍ରାକୃତିକ ସୌନ୍ଦର୍ଯ୍ୟ।
ଧାନ ହେଉଛି ଓଡିଶାର ପ୍ରଧାନ ଫସଲ ଏହା ବ୍ୟତୀତ ମୁଗ ବିରି, ହରଡ ଡାଲି ଡାଲି ଜାତୀୟ ଫସଲ ଚିନାବାଦାମ, ସୋରିଷ ତେଲ। ତୈଳ ବି-ବୀଜ ଆଦି ଚାଷ କରାଯାଏ।
ଏ ବା ଆଉ କଣ ବୁଟ ଡାଲି କଣ ଚାଷ କରାଯାଏ ନାହିଁ କି?
ବୁଟ ଡାଲି ନାଇଁ ବୁଟ ଡାଲି ମାଟି ତଳୁ ବାହାର କରାଯାଏ ଭିଡିକିନା।
ଓହୋ ଏପରି କଥା କି ତା ତ ମୁଁ ଜାଣିନଥିଲି ମତେ ଲାଗୁଛି ଆପଣଙ୍କ କଥାରେ କିଛି ତ୍ରୁଟି ଅଛି।
ମୋ କଥାରେ ବହୁତ୍ ସାରା ତ୍ରୁଟି ଅଛି କିନ୍ତୁ ଆପଣଙ୍କ କଥା ଠାରୁ ବହୁତ କମ ତ୍ରୁଟି ଅଛି।
ଏହାର ଅର୍ଥ ହେଉଛି ଆୟ ଖର୍ଚ୍ଚ ସଞ୍ଚୟ ଓ ନିବେଶକୁ ସମତୁଲ ଭାବରେ ଚାଳନ କରିବା ଉଚିତ।
ଆଚ୍ଛା ଓଡିଶା ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ ଯାହାର ଅର୍ଥନୀତି କୃଷି ଶିଳ୍ପ ସେ ଓ ସେବା ଖାତାରେ ନିର୍ଭର କରେ।
ହଁ। ତେବେ ଏପରି କଥା ମୁଁ ଥରେ ଆଜି ଯିବା ଆସିବା ସମୟରେ ମୁଁ ଆଜି ଦେଖିଥିଲି ସାଇ ମନ୍ଦିର ବାଇପ ପାସ୍ ରୋଡ ରେ ଗୋଟେ କ୍ୟାଫେ ମାନେ କ୍ୟାଫେ ତ ନୁହେଁ ମାନେ। ଖୋଲିଛି ଗୋଟେ ଆମର ଯୋଉ ଫୁଡ କୋର୍ଟ ଖୋଲିଛି ଯଦି ଆପଣ କୁହନ୍ତେ ଆମେ ଟିକେ ଯାଇ ସେଠାରେ ଏ ଖା ଖାନୀୟ ଖାଦ୍ୟପେୟ କରି ଆସନ୍ତେ।
ଆଜ୍ଞା ନିଶ୍ଚିନ୍ତ ମୁଁ ତ ଖୁସି ହେବି ମୁଁ ତ ରାଜି ମୁଁ ତ ରେଡି ହେଇକି ଅ ଛି ଆପଣ ଯେବେ କହିବେ ମୁଁ ସେବେ ଯିବି।
ହଁ ଠିକ୍ ଅଛି ଏବେ ତ ମୋର ପେମେଣ୍ଟ ଆସିବାର କିଛି ନାହିଁ ଯଦି ଯେତେବେଳେ ମୋର ଆଉ ପନ୍ଦର ଦିନ ପରେ ଆସିବାର ଅଛି ତେ ତ ସେତେବେଳେ ଆମେ ଯିବା ସବୁ ମିଶିକରି।
ହଉ ତାହେଲେ ଆଉ।
ଆଉ ଆପଣ କୁହନ୍ତୁ ଆପଣଙ୍କର ଆଜି ଦିନ କେମିତି କଣ କଟିଲା କଣ ନାହିଁ?
ହୁଁ ଦିନ ମୋର ବହୁତ ବେକାର କଟିଛି। ଓଡିଶା ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ ଯାହାର ଅର୍ଥନୀତି କୃଷି ଶି ସେଉ ସେବା ଯାତ୍ରା ନିର୍ଭର କରେ।
ଓହୋ କିନ୍ତୁ ଓଡ଼ିଶାର ମୁଣ୍ଡ ପିଛା ଆୟ ପ୍ରାୟ ଏକ ଲକ୍ଷ ବୟାଅଶୀ ହଜାର ଟଙ୍କା, ଆପଣ ଜାଣିଛନ୍ତି?
ନା ମୁଁ ଜାଣିନଥିଲି ଏବେ ଜାଣିଥିଲି ଏସିଆର ସବୁଠାରୁ ବଡ ଲୁଣ ହର୍ଦ୍ଦ ଡଲଫିନ ପ୍ରବାସୀ ପକ୍ଷୀଙ୍କ ପାଇଁ ପ୍ରସିଦ୍ଧ ଚିଲିକା ଅଟେ।
କିନ୍ତୁ ଚିଲିକା କଣ ଲୁଣି ହ୍ରଦ କି? ମୁଁ ଭାବୁଥିଲି ଏହା ମିଷ୍ଟା ମିଷ୍ଟୁର ମିଷ୍ଟାନ୍ ହ୍ରଦ ବୋଲି
ହଁ ମିଷ୍ଟ୍ ଦହି କହିଦେଲନି।
ଆପଣ ବି ଏବେ ହଁ କହିଦେଲେ ଯଦି ମୁଁ ଆଉ କିଛି କହିଥାନ୍ତି ତେବେ ଛାଡ଼ନ୍ତୁ ଓଡିଶାର ଜିଡିପି ପ୍ରାୟ ନଅ ଦଶମିକ ପାଞ୍ଚ ଲକ୍ଷ।
ଓଡିଶାରେ ସମୁଦ୍ର ତଟ ପାହାଡ ଜଙ୍ଗଲ ଝରଣା ହ୍ରଦ ଓ ବନ୍ୟପ୍ରାଣୀ ମିଶୀ ପ୍ରାକୃତିକ ଅତ୍ୟନ୍ତ ଆକର୍ଷଣୀୟ କରିଛନ୍ତି।
ତେବେ କଣ କହୁଛନ୍ତି ଚିଲିକା ଟିକେ ବୁଲି ଆସି ଆସିଛ
ଚିଲିକା ମୋ ମାମୁଁ ଘର ପାଖେ ଯେବେ ଆପଣ କହିବେ ଯିବା ବୁଲିକି ଆସିବା।
ସେଠାରେ ଆପଣଙ୍କ ମାମୁ ଯଦି ଆମକୁ ଦେଖିଥାନ୍ତି କି ତେବେ କିଛି ଅସୁବିଧା ହେବ ନାହିଁ ତ?
କିଛି କହିବେନି ଗୋଟେ ତୋଡ଼ ଆଣୀକି ମ ମଡ଼େଇ ଦେ
ଓହୋ ତେବେ ଥାଉ ତା ତା ଠାରୁ ଭଲ ତ ଆମେ ଯିବା ହିଁ ନାହିଁ।
ଆଜ୍ଞା ପ୍ରଥମେ ଆମେ ଆମ ନିଜର ଆୟ ଖର୍ଚ୍ଚକୁ ବୁଝିବା ଦରକାର ପ୍ରତି ମାସରେ କେତେ ଟଙ୍କା ଆସୁଛି ଆ କେଉଁଠାରେ ଖର୍ଚ୍ଚ ହେଉଛି ସେତିକି ଲେଖି ରଖିବା ଉଚିତ୍।
ହଁ ନହେଲେ ନ ଲେଖି ରଖିଲେ ସେ ପଇସା ଗୁଡିକ କେଉ ଆଡ଼େ କେତେବେଳେ ଗାୟବ ହେଇଯିବ ତାର ଅତା ପତା ମଧ୍ୟ ମିଳିବ ନାହିଁ।
ଆଜ୍ଞା ଆଜି ଯେମିତି ଆପଣଙ୍କର ବାରଶହ ଟଙ୍କା ଟିକେ ଶୂନ୍ୟ ହେଇଗଲା
ହଁ ବାରଶହ ନୁହେଁ ପନ୍ଦରଶହ
ପନ୍ଦରଶହ ଆପଣ ତାହେଲେ ଜଣେ ମିଥ୍ୟାବାଦୀ ଲୋକଟିଏ ଆହୁରି ତିନିଶହ ଟଙ୍କା କୋଉଠି କମେଇଦେଲେ।
ଆହୁରି ତିନିଶହ ଟଙ୍କା ମୁଁ କମାଇ ନଥିଲି ତାହା ମୋର ସେଭିଙ୍ଗସରେ ଥିଲା।
ଓ ହୋ ସେଭିଙ୍ଗକୁୁ ବି ଆପଣ ଉଡେଇ ଦେଲେ।
ହଁ କାରଣ ଓଡିଶାର ଭାରତପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ, ଏବଂ ଯାହାର ଅର୍ଥନୀତି କୃଷି ଶିଳ୍ପ ସେ ଓ ସେବା ଖାତାରେ ନିର୍ଭର କରେ
ଆପଣ କାହିଁକି ଭିଡିଓ ଟିକୁ ଓନେ ପଏଣ୍ଟ ଫାଇଭ ପିକ୍ସେଲ ଲଗେଇଛନ୍ତି ଆପଣ ଟିକେ ଜିରୋ ପଏଣ୍ଟ ଫାଇବ ଲଗଉ ନାହାନ୍ତି ଭିଡିଓ ଭଲ ହୁଅନ୍ତା
ହଁ ତାହା ତ ଅବଶ୍ୟ ଭଲ ହୁଅନ୍ତା ତାହା ପ୍ରତି ମୁଁ ଟିକେ ସଚେତନ ନଥିଲ ମୁଁ ଟିକେ ଅଧିକ ଟିକେ ଇଚ୍ଛାକୃ ଉଷ୍କୃତ ହୋଇ ପଡିଥିଲି।
ଆଜ୍ଞା ଆପଣ ବହୁତ ଉଠୁଛନ୍ତି ବେଶୀ ଉଠନ୍ତୁନି ଭଲନୁହଁ।
ତେବେ କଣ କହୁଛନ୍ତି ରଜରେ କଆଡେ ବୁଲିବାକୁ ଯିବା ନା ନାହିଁ
ଆଜ୍ଞା ରଜରେ କହୁନାହାନ୍ତି କୁଆଡେ ଯିବା ଏସ୍ପିଲାଣ୍ଟ୍ ଯିବା କି?
ନା ନା ଏସ୍ପ୍ଲାନେଟ କଣ ସେ ଯାଇ କିଛି ଲାଭ ନାହିଁ ମୁଁ ଭାବୁଥିଲ ଟିକେ ଜନତା ମଇଦାନରେ ଟିକେ ବୁଲିଆସି ଲେ ଟିକେ ଭଲ ହୋଇଥାନ୍ତା।
ଜନତା ମଇଦାନ ଆମର କୋଉଠି କହିଲେ?
କୋଉଠି ତ ମୁଁ ଜାଣିନାହିଁ ତେବେ ମୁଁ ରଖୁଛି ଯେତେବେଳେ ମୁଁ ଆପଣଙ୍କୁ ମ୍ୟାପରେ ପଠେଇବି ଆପଣ ଦେଖିଦେବେ।
ହଉ।